ହ୍ୟାଲୋ।
ହଁ ସାଙ୍ଗ କଣ କରୁଛ?
କିଛି ନାହିଁ ବସିଥିଲି।
ଆଉ ଘରେ ସମସ୍ତେ ଭଲ ମୁଁ ବି ସେମ ବସିଛି।
ହୁଁ।
ଘରେ ସମସ୍ତେ ଭଲ ଅଛନ୍ତି ନା।
ହଁ ବା ସମସ୍ତେ ଭଲ ଅଛନ୍ତି ତମ ଘରେ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ହୁଁ ହୁଁ ଘରେ କିଏ କିଏ ଅଛନ୍ତି ଯେ?
ମୋ ମା ଅଛନ୍ତି ଆଉ ମୋର ଜଣେ ସାନ ଭାଇ ଅଛନ୍ତି।
ଓ ହୋ।
ଆଉ ତୁମ ଘରେ କିଏ କିଏ ଅଛନ୍ତି?
ବାପା ମା ଦିଦି ଭାଇ ମୁଁ।
ଅ ହ ଆଉ ଖାଇସାରିଲଣି?
ହଁ ସନ୍ଧ୍ୟାରେ ବାହାରକୁ ଯାଇଥିଲୁ ଯେ ଖାଇଥିଲୁ।
ଆଉ ରାତିର ଖାଦ୍ୟ କଣ ଖାଇବା ଦ୍ଵାରା ରୋଷେଇ କରୁଛ ନା କରିନ?
ସେ ବସିଚି ଯାଇଥିଲୁ ବାହାରକୁ। ତ ସାଙ୍ଗ ହେରିକା ସମସ୍ତେ ଏବେ ଆସିକି ରୋଷେଇ ବସା ହେଇଛି ଆଉ।
ଓ ଆମର ତ ହେଲା ଆଜି ହଁ ମା କରୁଛନ୍ତି ରୋଷେଇ କରୁଛନ୍ତି ଆଉ।
ଓହୋ ଆଉ ଦିନରେ କଣ ଖାଇଥିଲେ?
ଦିନରେ ମୁଁ ପଖାଳ ଭାତ ଖାଇଥିଲି ଆଉ ସଜନା ଶାଗ। ଆଉ ଆଳୁ ଆଉ କୁନ୍ଦୁରି ଭଜା ଖାଇଥିଲି। ତାପରେ ସନ୍ଧ୍ୟାବେଳେ ଟିକେ ମାର୍କେଟ ଆଡେ ଯାଇଥିଲି ବଜାର ଆଡେ ଟିକେ ଜଳଖିଆ ଯାହା ଖାଇକି ଆସିଥିଲି। ରାତିରେ ଖାଇବୁ ଆଉ।
ଗାଁ ରେ ରହୁଛନ୍ତି କି?
ହୁଁ।
ଊଁହୁ।
ଆମ ଗାଁରେ ବିତ ରଉଛି।
ଓହୋ ଆଉ ଆଣ୍ଟି କଣ କରୁଛନ୍ତି?
ମା ସେମିତି କାଇଁ କିଛି ନାହିଁ ତା ରୋସେଇ ସେଇ ଘରେ ହାଉସ ୱାଇଫ ଯେମିତି କରନ୍ତି ରୋଷେଇ ସେଇଭଳି କରୁଛି ଆଉ।
ଓହୋ।
ତମେ କୋଉଠି ଅଛ କି? ହ୍ୟାଲୋ।
ଆଜ୍ଞା।
ମୁ କହିଁଲି ତମେ କଉଠି ରହୁଛ?
ରହୁଛି ଘରେ ରହୁନି।
ଓହୋ ପଢ଼ା ପଢ଼ି କରୁଛ ବୋଧେ ବାହାରେ।
ହଁ।
ହଉ ଭଲ କଥା ଆଉ ଏଥର ରଜ କେମିତି କଣ ପାଳନ କଲ ସେଇଠି ଗାଁ? ବୁଲି ଯାଇଥିଲ।
ନାହିଁ ରୁଦ୍ର ଗାଁକୁ ଯାଇନୁ ଏଇଠି ହେଇଥିଲୁ ଯୋଉଠି କିଛି। କରିନୁ ଆମ ଗ୍ରାଇଣ୍ଡର ଖରାପ ହେଇଗଲା ଯେ ଆଉ କିଛି କରିନାହାନ୍ତି।
ଓହୋ ତାହେଲେ ଏଥର ରଜରେ ପିଠା ପଣା କିଛି କରିନଥିବ।
ନାଁ ହିଁ ନାଇଲୋ ଜାନି ନାଇଁ ମୋର ଓଳା ହେଇଛି।
ଓହୋ।
ହୁଁ
ଆଉ।
ନାଇଁ ଆମ ଢେଙ୍କା ନାଇଁ ଆମର ଏଠି ପଡ଼ିଥିଲା ଯେ ହେଲେ ଆମେ ଯାଇନୁ ଟିକେ ଦୂର ହବ ସେଥିପାଇଁ ଯାଇନୁ।
ଓହଁ ଆଉ ତାପରେ ଆମର ଏପଟରେ ରଜ ଟିକେ ଭଲରେ ହେଇଥିଲା ଆଉ।
ଓହୋ କଣ କଣ ଦୋଳି ପଡ଼ିଥିଲା?
ଆମର ରଜରେ ହେଲା ବଡ଼ ଲୋକଙ୍କଠୁ ନେଇକି ଛୋଟ ଛୁଆଙ୍କ ପାଇଁ- ଦୋଳି ପଡ଼ିଥିଲା ଛୋଟ ଛୁଆଙ୍କ ପାଇଁ ଯଉ ବେଲୁନ ଦୋଳି ଆଉ ବଡ଼ ଲୋକଙ୍କ ପାଇଁ ଯଉ ରାମ ଦୋଳି ଚକ୍ରି ଦୋଳି ଆଉ ହେଲା ଯଉ ଗଛରେ ବି ଯଉ ପଟା ଦୋଳି ଆଉ ଡଙ୍ଗା ଦୋଳି ସେଗୁଡ଼ାକ ସବୁ ପଡ଼ିଥିଲା। ଆଉ ହେଲା ଗୋଟେ ମହୋତ୍ସବ ତା ଭଳି ଏକ ପୋଗ୍ରାମ୍ ବି ଆମର ହଉଥିଲା ନାଚ ଗୀତ ପ୍ରତିଯୋଗିତା ବି ହୁଏ ଝିଅ ଛୁଆଙ୍କ ପାଇଁ ପୁଚି ଖେଳ ହୁଏ। ଆଉ ପୁଅ ପିଲାଙ୍କ ପାଇଁ ତାସ୍ ଖେଳ କବାଡ଼ି ଖେଳ ବିଭିନ୍ନ ପ୍ରକାରର ବି ଖେଳ ହୁଏ। ପ୍ରତିଯୋଗିତାରେ ଯଉମାନେ ପ୍ରଥମ ଦ୍ୱିତୀୟ ଉତୀର୍ଣ ହୁଅନ୍ତି ତାଙ୍କୁ ପୁରସ୍କାର ମଧ୍ୟ ଦିଆଯାଏ ସେଇ ମହୋତ୍ସବରେ।
ଓହୋ ଆଉ ଘରେ କଣ କଣ ପିଠା ହେଇଥିଲା ସବୁଜେ?
ଘରେ ଆମର ହେଇଥିଲା ପୋଡ଼ ପିଠା ହେଇଥିଲା। ଆଉ ଯଉ ସୁଜି କାକରା ନୁହେଁ ନା ସେ ଭିତରେ ଯଉ ନଡ଼ିଆ କୁରିକି ଦିଅନ୍ତି। ଦେଇକି ଛାଣନ୍ତି ସେଇ ପିଠାଟା ହେଇଥିଲା ସେଇଟା ମତେ ସବୁଠୁ ଭଲ ଲାଗେ। ଆଉ ଚକୁଳି ପିଠା ହେଇଥିଲା। ଆଉ ମିଠା ବାହାରୁ କିଣା କିଣି ହେଇକି ଅଣା ହେଇଥିଲା ଆଉ।
ଭଲେ ଭଲ ଘରେ ରହିକି ଏତେ ସବୁ ହେଇଛନ୍ତି।
ହଁ ଆଉ ଉଁ ଭଲ ଆମର ସେ ଯଉ ନାଚ ଗୀତର ସବୁ ପୋଗ୍ରାମ ହୁଏ ସେଠିକି ବି ଚଳଚିତ୍ର ଜଗତର ଯୋଉ ଆମ ଓଡିଆ କଳାକାର ମାନେ ପ୍ରତ୍ୟେକ ଦିନ ଆସନ୍ତି। ଜଣେ ଜଣ କରିକି ଆସନ୍ତି ତାଙ୍କୁ ବି ଡକା ହେଇଥାଏ। ତ ତାଙ୍କୁ ଦେଖିବା ପାଇଁ ପାଖାଆଖ ଗାଁରୁ ବି ବହୁତ ପ୍ରକାରର ଲୋକ ଆସନ୍ତି। ବହୁତ ଭିଡା ହୁଏ ଆଉ। ହୁଁ ଦୋଳି ବି ଖେଳନ୍ତି, ବହୁତ ମଜା ହୁଏ।
ଓହୋ ଆପଣ ଡ୍ୟାନ୍ସ କରିଥିଲେ?
ହଁ ଡ୍ୟାନ୍ସ ତ ମୁଁ କରିନି ଆମର କିନ୍ତୁ ସାଙ୍ଗସାଥି ମାନେ ବୁଲାବୁଲି କରିକି ସବୁ ପ୍ରୋଗ୍ରାମ ଦେଖୁ ଖେଳ ଖେଳୁ, ଖେଳୁ ଖେଳୁଥିଲୁ ମୁଁ ଆମେ ତାଷ ଖେଳ ଖେଳୁଥିଲୁ, କବାଡି ଖେଳ ଖେଳୁଥିଲୁ, ଆଉ ହେଲା ଆ ମୀନା ବଜାର ବୁଲିଥିଲୁ, ମୀନା ବଜାର ରେ ବି ଛୋଟ ଛୁଆଙ୍କ ପାଇଁ ଯୋଉ ଖେଳନା ଦୋ କାନ ଆଉ ଝିଅ ଛୁଆଙ୍କ ପାଇଁ ଯୋଉ ଟେସନାରୀ ଦୋକାନ ସେ ସବୁ ତ ଆୟୋଜନ ବି ହେଇଥିଲା। ଆଉ ଖାଦ୍ୟ ଦୋକାନ ବି କିଛିଟା ପଡିଥିଲା।
ବହୁତ ଖରାପ ଅଛି, ଓହୋ ଭଲ। ଭଲ ତାହେଲେ ଆମେ ଆପଣଙ୍କରଜରେ ଏତେ ମଜା କରିଛନ୍ତି।
ହଁ ଆଉ ଆଗକୁ ତ ଆମର ପର୍ବ ଆସୁଛି ରଥଯାତ୍ରା ଆସୁଛି। ଆଉ ରଥ ଯାତ୍ରା ବି ସେମିତି ଆମର ଗାଁ ପାଖରେ ଦୁଇଟି ଜାଗାରେ ବଡ ରଥ କରନ୍ତି, ଉ ତିନିଟା ରଥ କରନ୍ତି, ମେଳା ବି ହୁଏ, ବହୁତ ଲୋକ ବି ଆସନ୍ତି ଦର୍ଶନ କରିବା ପାଇଁ, ର ରଥ ଟାଣିବା ପାଇଁ ଆଉ ତୁମ ଗାଁରେ କେମିତି କଣ ରଥଯାତ୍ରା ପାଳନ କରନ୍ତି?
ଆମ ଗାଁରେ ଯୋଉଠୁ ମୁଁ, କେବେ ଗାଁ ରେ ଦେଖିନି, କିନ୍ତୁ ଏଠି ଯୋଉ ରହୁଛି ଆମ ଡିଷ୍ଟ୍ରିକ୍ଟ ରେ ସେଠି ମୁ
ହଁ,
ସବୁ ବର୍ଷ ଯାଇଛି। ସେଠି ବି ସେମିତି ତିନିଟା ରଥ କରାଯାଏ। ସେଠି ବି ଆମର ତିନିଟା ରଥ, କରାଯାଏ ତାପରେଠୁ ଜଗନ୍ନାଥ, ରଥ ତ ଝିଅପିଲାଙ୍କୁ ଟାଣିବାକୁ ହି ଦିଅନ୍ତିନି। ଅଲଗା ରଥ ଗୁଡା ଯୋଉ ଅଛନ୍ତି ଆମେ ଏଟେ ବହୁତ ଭିଡ ହୁଏ କିନ୍ତୁ, ଆମେ ଗୋଟେ ବର୍ଷ ଯାଇଥିଲୁ ପୁରା ମାନେ ଏତେ ଜାମ ହେଇଥିଲା ଯେ, ନିଶ୍ୱାସ ଠିକ ସେ ନେଇ ପରୁନଥିଲୁ। ଲକ୍ଷ୍ମୀପୂଜାରେ ଯେମିତି ହୁଏ ବି ରଥଯାତ୍ରରେ ବି ସେମିତି,
ହଁ ଆଗକୁ ଲକ୍ଷ୍ମୀ ପୂଜା ବି ଆସୁଛି, ମା ଲକ୍ଷ୍ମୀ ବିଷ୍ମୁଙ୍କର ପୂଜା ରେ ବି ବହୁତ ଆଡମ୍ବର ସହିତ ଆମର ବି ଏଠି, ସେଇଭଳିଆ ଆମର କହିବାକୁ ଗଲେ ପ୍ରତ୍ୟେକ ପର୍ବପର୍ବାଣିୀ, ପୂଜା ପର୍ବରେ ବହୁତ ଧୁମଧାମ ରେ ପାଳନ କରାଯାଏ ଏଠି।
ଆମର ତ ଏଠିଢ ଆମ ତ ଏଠି ଲକ୍ଷ୍ୀୂଜା ବହୁତ ଫେମସ
ହୁଁ ଲକ୍ଷ୍ମୀ ପୂଜା ପ୍ରସିଦ୍ଧ ଆମର ଏଠି ଏପଟେ କାହିଁକି ଆମର ଟିକେ, ଗାଁ ହେଲେ ବି ସୁଦ୍ଧା ଆମର ଟିକେ ବଜାର ଅଞ୍ଚଳ। ବଜାର ଅଞ୍ଚଳ ତାପରେ ବଡ ଗାଁ ନା ତ ବହୁତ ଧୁମଧାମ ରେ ସବୁ କିଛି ପାଳନ କରାଯାଏ। ଆଉ
ଆମ ଗାଁ କିନ୍ତୁ ଛୋଟ ଗାଁ ଟା ବହୁତ ଛୋଟ।
ହଁ ଛୋଟ ଗାଁ ହେଲେ ବି କଣ ହେଲା, ଗାଁ ରେ କିନ୍ତୁ ଯୋଉ କୌଣସି ଜିନିଷ ଅଛି ଆଉ ସହରରେ ତ ସେଗୁଡା ପାଇବୁନି ନା।
ହଁ ସେଇଟା କିନ୍ତୁ ସତ।
ନିଜ ଗାଁ କୁ ଆଉ କଣ ଛୋଟ ବଡ କଣ କହିବେ। ବାହାରେ ଯୋଉମାନେ ରହୁ ସେମାନେ ଗାଁକୁ ଆ ଝୁରି ହଉଛନ୍ତି।
ହଁ ଏବେ ଯେମିତି ଆମର ଗାଁ ରେ କେହି ରହୁନାହାନ୍ତି ନା, ସମସ୍ତେ ବାହାରେ ରହୁଛନ୍ତି। ଓ ଗାଁକୁ ଏମିତି କେବେ କେବେ ସେମିତି ଯାଆ ହଉଛି। ଗଲେ ଆଉ ଗାଁକୁ ଆସୁ ବି ନାହାନ୍ତି।
ଆଉ ରଥଯାତ୍ରାରେ କେମିତି କଣ ଫୋ ପାଳନ କରନ୍ତି ତମ ଆଡେ?
ପାଳନ କେମିତି କରନ୍ତି ତ ମୁଁ ଜାଣିନି। ଆମେ ତ ସାଙ୍ଗସାଥି ସାଙ୍ଗମାନେ ହି ଯାଉ। ତିନି ବର୍ଷ ଆକ ସାଙ୍ଗମାନେ ହିଁ ଯାଇଛୁ।
ହୁଁ। ଆଉ କେମିତି କଣ ବୁଲ? କଣ କଣ ଖାଅ? କଣ କଣ କିଣିକି ଆଣ, କେମିତି?
ହେଠୁ ଲସି ଟାଇପର କରିକି ଦିଅନ୍ତି। ଯୁଆଡେ ଦେଖିବେ ଭଗବାନଙ୍କ ଉପରେ ପ୍ରସାଦ ସବୁ ବଣ୍ଟା ହଉଥିବ। ତାପରେ ହେଠୁ ଜଗନ୍ନାଥ ଦର୍ଶନ କରନ୍ତି। ଭୋଗ ଲଗେଇକି ଦର୍ଶନ କରି ଆସିବୁ। ତାପରେ ହେଠୁ ସେ ରଥ ଯୋଉ ଟାଣିକି ଆଣା ହବ ଯିବୁ ଆମେ ରଥ ବି ଟାଣିଛୁ। ରଥ ଗୋଟେ ବର୍ଷ ଟାଣିଛୁ। ଆଉ ଦି ବର୍ଷ ଟାଣି ପାରିଲୁନି।
ହୁଁ। ଆଉ ହେଲା ରଥ ତ ଟାଣିକି ଜଗନ୍ନାଥ ଥ, ବଳଭଦ୍ର, ସୁଭଦ୍ରାଙ୍କୁ ନେଇକି ଯାଆନ୍ତି। ତାଙ୍କ ମାଉସୀ ମାଆଙ୍କ ପାଖକୁ ନେଇକି ଯାଆନ୍ତି। ନଅ ଦିନି ପରେ ପୁଣି ଫେରେଇକି ଆଣନ୍ତି। ତାକୁ ପୁଣି ବାହୁଡା ଯାତ୍ରା କୁହନ୍ତି।
ହଁ।
ଆଉ ଆମ ଓଡ଼ିଶାରେ ତ ହେଲା ରଥଯାତ୍ରା ମାନେ ବହୁତ ବଡ ଯାତ୍ରା। ଦେଶ ବିଦେଶରେ ବି ତାର ନାଁ ରହିଛି ସବୁ।
ସେଠି ତ ଆହୁରି ବହୁତ ଭିଡ ପୁରା। ପାଦ ପକେଇ ବହୁତ କଷ୍ଟ। ଷ୍ଟ ସେଠି।
ହୁଁ, ଆମର ତ ମେନ୍ ପୁରୀରେ ହଉଛି ଯୋଉ ଜଗନ୍ନାଥଙ୍କ ଯୋଉ ଯାତ୍ରା ହଉଛି, ରଥ ଯାତ୍ରା ସେଠି ବହୁତ କ୍ଷରେ ଲୋକ ହୁଅନ୍ତି। ଯାହା ଫଳରେ କି ଦଳା ଚକଟାରେ ବି କିଛି ଲୋକ ପ୍ରାଣ ହରାନ୍ତି। ଆଉ କିଛି ଲୋକ ଅଚେତରେ ଆଘାତ ହେଇକି ହସ୍ପିଟାଲ ମେଡିକାଲ ରେ ବି ଆଡମିସନ ହୁଅନ୍ତି। ତ ସେଠିକି ଯିବା ପାଇଁ ବହୁତ କିଛି ଲୋକ ଚାହାନ୍ତିନି। ଯାହା ଫଳରେ କି ଗାଁ ଗହଳିରେ ଯୋଉଠି ରଥଯାତ୍ରା ହୁଏ ସେଠାରେ ଯାଇକି ଇଏ କରନ୍ତି ଆଉ ଦେଖନ୍ତି।
ମୁଁ ଗୋଟେ ବର୍ଷ ଯାଇଥିଲୁ।
ହଁ ସେ ସେ ଜାଗାକୁ ଅଁ ସର ସରକାରଙ୍କ ତରଫରୁ ବହୁତ ସୁରକ୍ଷିତ କରାଯାଇଛି ସେଠି ତ। ନିଶ୍ଵାସ ନବା ପାଇଁ ବି ଉଁ ଅସୁବିଧା ହୁଏ। ର ରଥଯାତ୍ରାରେ ଏତେ ଭିଡ ହୁଅନ୍ତି। ଲୋକ ସଂଖ୍ୟା ହୁଅନ୍ତି। ଲାକ୍ଷାଧିକ ରୂପରେ ବହୁତ ଲୋକ ହୁଅନ୍ତି ସେଠି।
ହଁ ବଡ଼ଦାଣ୍ଡରେ ତ ଆହୁରି।
ହଁ ବା। ବହୁତୁ ପରିମାଣରେ ପୁଣି ସରକାରଙ୍କ ତରଫରୁ ଯେତିକି ସବୁ ସୁରକ୍ଷା କର୍ମୀ ଥିବେ ସବୁ ପାଣି ସିଞ୍ଚନ କରନ୍ତି। ଗରମ ଆଉ ଅ ନିଶ୍ୱା ବିଶାସ ନେଇ ପାରୁନଥିବା ଭକ୍ତ ମାନଙ୍କ ପାଇଁ ପାଣି ସିଞ୍ଚନ କରାଯାଏ ଆମ୍ବୁଲାନ୍ସ ବି ହୁଏ ଆଉ ବୋହୁତ ସୁରକ୍ଷା କରନ୍ତି ସରକାର ସରକାରଙ୍କ ତରଫରୁ ଆଉ। ଆଉ ଛୋଟ ଛୁଆଙ୍କୁ ତ ମୁଁ ଯାଇଛି। ଚି ତିନିଥର ଭଳିଆ ଯାଇଛି ଆଉ। ତିନି ଥର ଯାଇଚି ଯେ ଗୋଟେ ଥର ଯୋଉ ଫାଷ୍ଟ ଥର ଯୋଉ ଯାଇଥିଲେ ପ୍ରଥମଥର ସେଥର ଯାଇଥିଲି ମୁ ରଥ କିନ୍ତୁ ଟାଣିଥିଲି ଆଉ ଭଗବାନଙ୍କୁ ଦର୍ଶନ କରିୁଥିଲି ଆଉ ଦ୍ଵିତୀୟ ଥର ଯୋଉ ଯାଇଥିଲି ଦ୍ୱିତୀୟ ତୃତୀୟ ଥର ସେଥିରେ ରଥ ଟାଣି ପାରିଲେନି। ସିଏ ଭଗବାନଙ୍କୁ ବି ଦର୍ଶନ କ ଖାଲି ବାହାରୁ ବାହାରୁ ଖାଲି ଆସିଛି।
ଓହୋ।
ଆଉ ଏପରି କରେ ଆଉ।
ମୁଁ ତ ବାସ ଥରେ ହିଁ ଯାଇଥିଲି। ହୋଉ ହୋଉ ହୋଉ। ଆଉ।